ଆଉ କଣ ଖବର କଣ କରଛନ୍ତି?
ଏଇଠି ସବୁ କାମ ସରିକି ଆସିକି ବସିଥିଲି ଆପଣ ଫୋନ କଲେ ଆପଣଙ୍କ କଥା ହଉଛି ଆଉ
କଣ ହାତୀଘୋଡ଼ା କାମ କରୁଥିଲେ ଆପଣ?
ଆପଣ ଜାଣିନାହାନ୍ତି ମୁଁ କୋଉ ହାତୀ ଘୋଡା କାମ କରୁଥିଲି
ନାଇଁ ମୁଁ ଜାଣିନି ବୋଲି ତ ଆପଣଙ୍କୁ ପଚାରୁଛି କଣ କରୁଥିଲେ ଜାଣିଛନ୍ତି ଆମର ମଟରଟା ସଜଡ଼ା ହେଇଗଲା ଆଉ ମଟର ସଜାଡ଼ିବା ପାଇଁ ମୁଁ ହଜାର ଟଙ୍କାଟେ ଦେଇଦେଲି
ହଁ ମଟର ତ ସଜଡା ହେଇଗଲା ମଟର ସଜଡା ହେଇ ସାରିଲା ପରେ ସେଇଠି ଯୋଉ ଗୋଟେ ମଟର ଲଗେଇବା ପାଇଁ ଗୋଟେ ସୁଇଚ ବୋର୍ଡ ନଥାଏ ସେଇଟା ବି ଆଜି ଆମର ନୂଆଟେ ପଡିଲା ଆପଣ ସେଇଟା ଦେଖିଛନ୍ତି ନା ନାଇଁ?
ଏଇଟା ମୋଟରର କନେକ୍ସନ୍ ସହିତ ହିଁ ପୁରା ଆସେ ଆପଣ ଜାଣିନାହାନ୍ତି ବୋଧେ ମଟର ଆଉ ସୁଇଜ୍ ବୋର୍ଡ଼ ଦୁଇଟାକ ଆଜି ସକାଳେ ଆମର ମାଲିକ ଘରର ମାଲିକ ଯିଏ ଯିଏ ଯାହାକୁ ଆମେ ଘର ଭଡ଼ା ଦେଉ ସେ ଆସିକି ଆଜି ସକାଳେ ଦେଇ ଦେଇଥିଲା ତାକୁ ଆମେ ଆ ସକାଳେ ନାହିଁ ତାକୁ ଆମେ କାଲି ସକା ସକାଳେ ପଇସା ଦେଇଥିଲୁ ଘର ଭଡ଼ା ତାପରେ ସେ ସେଇ ପଇସାରେ କିଣିକି ଆଣିକି ଦେଲା ବୁଝିଲ
କାଇଁ ତାଙ୍କ ପାଖରେ କଣ ପଇସା ନାଇଁ
କେଜାଣି ସେ ତ ଏଇଆ ସର୍ତ୍ତ ରଖିଲେ ତ ଆମକୁ ବାଧ୍ୟ ହୋଇଇକି କିଣିକି ଆଣିକି ଦେବାକୁ ପଡ଼ିଲା
ଆପଣ ଖାଇଛନ୍ତି କହିଲେ ଟିକେ
ମୁଁ ତ କିଛି ଖାଇନି ଭାବୁଥିଲି ମୋ ମାମା କୁ ଏଇନେ କହିବି ସେ ଟିକେ ଚାହା କରିଦେବ ମୁଁ ଚାହା ଟିକେ ପିଇଦେବି ଆଉ ଆଉ ମୁଁ ଆପଣ ଟିକିଏ ମୋ ମାମାଙ୍କୁ କହୁନା ସେ ଟିକେ ପକୁଡ଼ି ଫକୁଡ଼ି ବି କରିବ ଆମେ ଟିକେ ଖାଇବା କଣ କହୁଛନ୍ତି
ମୁଁ ଯଦି ଆପଣଙ୍କ ମାମାଙ୍କୁ କହିବି ତାହେଲେ ଆପଣଙ୍କ ମାମା ମୋତେ ଝାଡୁ ମୁଠା ନହେଲେ ବେଲଣା କାଠିରେ ବା ବାଡେଇବେ
ନାଇଁ ଆପଣଙ୍କୁ ମାମା ବହୁତ ଭଲ ପାଆନ୍ତି ତ ଆପଣଙ୍କୁ ସେ ଜମା ବି କେବେ ବି କିଛି କହିପାରିବେ ନାହିଁ
ହଁ
କଣ କହୁଛନ୍ତି ଆପଣ ମୋତେ ଶୁଭିଲାନି
ମୁଁ କହିଲିକି ଏଇଟା ଖାଲି ନା କରୁଛ ମୋତେ କେବେ ବି କିଛି କହିବେନି କିନ୍ତୁ ସେ ମୋତେ ଅଧିକ ସମୟ ଗାଳିି ହିଁ କରନ୍ତି କାହିଁକିନା କାମ ସେଇ
ଦେଖନ୍ତୁ ଯିଏ ଯାହାକୁ ବେଶୀ ଭଲ ପାଏ ସେ ତାକୁ ବହୁତ ଗାଳି କରେ ଯେମିତି ଆପଣଙ୍କ ମାମା ଆପଣଙ୍କୁ ବହୁ ବହୁତ ଭଲ ପାଉଛନ୍ତି ବୋଲି ଆପଣଙ୍କୁ ଗାଳି କରୁଛନ୍ତି ଆଉ ବାଡ଼ଉଛନ୍ତି ତ ସେମିତି ମୋ ମାମା ମୋ ମଧ୍ୟ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ସେଥିପାଇଁ ଆପଣଙ୍କୁ ବହୁତ ବେଶୀ ବାଡ଼ାନ୍ତି
ହଁ ସେଇ ଯୁଗରୁ ଉ ଆଣ୍ଟିଙ୍କର ଆପଣଙ୍କ ମାମାର ମୋର ଝଗଡା ହେଇଥିଲା ଯେ ଯେତେବେଳେ ପୁଣି ଆମେ ଦି ଜଣ ଆଗ ଭଳିଆ ମିଶି ଗଲୁନୁ ଆପଣ ଏଇଟା ଜାଣିଛନ୍ତି ନା ଜାଣିନାହା ଦୀପ
ପକଡ଼ା ହୋଇଥିବା ସମୟରେ ମଧ୍ୟ ବି ଆପଣ ଆସିକି ଆମ ସହିତ ଲୁଚି ଛପିକି ମିଶୁଥିଲେ ଭଲରେ
ନା ନା ସେଇଟା ତ ଅଲଗା ଆଣ୍ଟିଙ୍କର ମୋର ମଝିରେ ଆମ ଦି ଜଣ ଖା ଝଗଡା ହେଇଥିଲା ଆଉ ଆମେ ଦି ଜଣଙ୍କର ଝଗଡା ହେଇଥିଲା ବୋଲି ଆମେ ଦି ଜଣ କଥାବାର୍ତ୍ତା ହଉ କିନ୍ତୁ ସିଏ ଆମ ଘର ଲୋକଙ୍କ ସହିତ କଥା ଅଛି ମୁଁ ବି ଆପଣଙ୍କ ସାଙ୍ଗ ମାନଙ୍କ ସହିତ କଥା ହଉଥିଲି ଆମ ଦି ଜଣଙ୍କ ଭିତରେ ଖାଲି କଥାବାର୍ତ୍ତା ବନ୍ଦ ଥିଲା
ଆପଣ ଗୋଟେ ଏମିତିଆ ମଣିଷ ଯାହା ସହିତ ବି ଝଗଡ଼ା ହେଲେ ସେ ଝଗଡ଼ା ଆପେ ଆପେ ସଲଭ ହେଇଥାଏ କଥା ନାହିଁ କେମିତି ଆପଣଙ୍କୁ ସମସ୍ତେ ଛୋଟ ଛୁଆ ଆଉ ଘରର ସାନ ଭାବିକି ସମସ୍ତେ ସେମିତି ହିଁ କ୍ଷମା କରିଦିଅନ୍ତି।
ନା ନା ସେଇ ସେଇଟା ବି ହେଇପାରେ କି ଅଲଗା କିଛି କାରଣ ବି ମଧ୍ୟ ହେଇପାରେ। ଆପଣ ଜାଣିଛନ୍ତି ଏବେ ବର୍ଷ ମଧ୍ୟ ପକଉଛି ଆପଣ ଦେଖିଛନ୍ତି ନା ନାହିଁ?
ହଁ ବର୍ଷା ପକଉଥାଉ ବର୍ଷା ଦିନରେ ବର୍ଷା ପକେଇବନି ଆପଣ ଖରା ପକେଇବ?
ପକେଇଥିଲେ ଭଲ ହେଇଥାନ୍ତା ଏତେ ଦିନେ ବର୍ଷା ହେଲାଣି ଆମର କିଛି କିଛି ଲୁଗାପଟା ଶୁଖୁନାହିଁ ଆଉ ମତେ ମୁଁ ପିନ୍ଧିବା ପାଇଁ ମନ୍ତ୍ର ଗୋଟେ ବି ମଧ୍ୟ ଡ୍ରେସ ନାହିଁ ଆପଣ ଜାଣିଛନ୍ତି? ଏବେ ଯୋଉ ଆମର ମଟର ଖରାପ ହେଇଥିଲା ମୋର ମେଞ୍ଚେ ଡ୍ରେସ ସଫା ହେଇନି। ସେଇ ଡ୍ରେସ ଗୁଡାକୁ ମୁଁ ଆଜି କଣ କରିଚି ନା ମାମାକୁ ନ କହିକି ବତୁରେଇ ଦେଇଛି କାଲି ସେଗୁଡାକ ଶୁଖିଲେ ଶୁଖିବ ନହେଲେ ନାଇଁ କାରଣ ଏତେ ସବୁ ଡ୍ରେସ କୁ ଗୋ ଗୋଟେ ଦିନ ଛାଡିିକି ଗୋଟେ ଦିନି ପିନ୍ଧିଲା ବେଳକୁ ସେଗୁଡାକ ବହୁତ ଗନ୍ଧ ହଉଛି ଆଉ ସେଗୁଡାକ ସଫା ନ କଲେ ସେଗୁଡାକ ସୁଖିବ ବିି ମଧ୍ୟ ନାହିଁ ସେଇ ଯୋଗୁଁ ମୁଁ ଆଜି କଣ କରିଛି ନା ମାମାକୁ ନ କହିକି ହଁ ମୁଁ ଯୋଉ ବସ ବତରରେ ଦେଇଛି ସରକୁ ପକେଇକି କାଲି ସକାଳେ ମାମା ଯେତେବେଳେ ଯାଇ ବାଥରୁମ ଯିବ ଆଜି ରାତିରେ ସନ୍ଧ୍ୟାବେଳେ ଅଫିସରୁ ଆସିକି ସେତେବେଳେ ଦେଖିବ ମତେ ସେ ବହେ ଶୋଦିବ।
ଭଲ କରିଛନ୍ତି ମାମା ଆପଣଙ୍କୁ ଜମା ବି କିଛି କହିବେନି କାହିଁକି ଆମର ତିନି ଚାରି ଦିନ ହେବ ମଟର ଯେହେତୁ ଖରାପ ଥିଲା ତ ସେଥିପାଇଁ ଆମେ ଯେହେତୁ ଜାମକଟା ସଫା କପା କରିନାହିଁ ସେଥିପାଇଁ ଆପଣଙ୍କ ମାମା ଆପଣଙ୍କୁ କିଛି ବି କହିପାରିବେ ନାହିଁ। ଆଉ ମୋର ଗୋଟେ କଥା ଜାଣିବାର ଥିଲା କି ଆପଣ ଦୁଇ ଜଣ ସାଙ୍ଗତ ସ୍କୁଲରୁୁ ଆସୁଛନ୍ତି ମାନେ ବିଦ୍ୟାଳୟରୁ ମିଶି ମାସିକି ଆସୁଛନ୍ତି ପାଠ ପିଲାଙ୍କୁ ପାଠ ପଢ଼ାଇକି ହେଲେ ତାପରେ ଆପଣଙ୍କ ସାଙ୍ଗ ପୁଣି ସ୍କୁଲ୍ ଡ୍ରେସ୍ ମାନେ ସ୍କୁଲ୍ ୟୁନିଫର୍ମ ଆପଣ ମାନେ ଗୁରୁମା ମାନଙ୍କର ଯୋଉ ସେଇଆକୁ ପିନ୍ଧିକି ପୁଣି ଆପଣଙ୍କ ପାଖକୁ କଣ ପାଇଁ ଆସୁଛି?
ନାଇଁ ନାଇଁ ସିଏ ଯୋଉଥିରେ ଆସେ ସେଇଟା ତାର ଟିକେ ଖରାପ ହେଇଯାଇଛି ତ ସେଇ ଯଗୁରୁ ସେ ମତେ କହିଲା କି ମୁଁ ତୋର ଯେତେବେଳେ ଗାଡି ଖରାପ ହେ ସେ ଆଉ ମୋର ଆଜି ଗାଡି ଖରାପ ହେଇଯାଇଛି। ତୁ ମତେ ନେଇ ଚାାଲ ମୁଁ ସେଇ ଯୁଗରୁ କଣ କହିଲି ନା ମୁଁ ତକୁ କହିଲି କି ଗୋଟେ କାମ କରି ମା ଆମେ ତ ଦି ଜଣ ମିଶିକି ବିସନ ଯାଉଛୁ ମୁଁ କଣ କହିଲି ତାକୁ ଆମେ ସ୍କୁଲରୁ ଆମ ଘରକୁ ପଳେଇବା ଆମ ଘରେ ମୁଁ ମୋର ସେଇ ଡ୍ରେସ ଟାକୁ ଚେଞ୍ଜ କରିଦେବି ତାପରେ ମୁଁ ତ ଆସିକି ସେ ସ୍କୁଲ ରୁ ଖାଉନି ଏକଥରକେ ଟିଉସନ ରୁ ଆସିକି ଖାଉ ହଉଛି ସେ ଯୁଗରୁ ମୁଁ କହିଲି କି ଆମେ ଚାରିଟା ପାଞ୍ଚ ସୁଦ୍ଧା ଯାଇକି ପହଞ୍ଚିଯିବା ତାପରେ ପରେ ଚା ତା ପନ୍ଦର କୋଡିଏ ବେଳକୁ ତମ ଘରକୁ ଯିବ ତମ ଘରେ ତୁ ତୋ ୟୁନିଫର୍ମ ଚଞଜ କରିଦବୁ ତାପରେ ଆମେ ଦି ଜଣ ମିଶିକି ଟିଉସନ କୁ ପଳେଇବା ମିଶିକି ସେଇ ଯଗୁରୁ ଆମେ ମାନେ ମିଶିକି ସେ ମୋ ସହିତ ପଳେଇ ଆସିଥିଲେ ତାପରେ ଆ ମୋ ଡ୍ରେସ ଚ କରିସାରିକି ତା ତା ଘରକୁ ତା ପଳେଇଲି।
ଓହୋ ଆପଣ ଆପଣଙ୍କ ବି ଏମ ଡବ୍ଲ୍ୟୁରେ ତାକୁ ଟିକେ ବସେଇକି ନେଇ ଆସିକି ତାପରେ ତାଙ୍କ ଘରକୁ ଗଲେ ତାଙ୍କ ଘରଟା କେଉଁଠି?
ତାଙ୍କ ଘର ଟା ତମେ ଯୋଉଠି ପାଠ ପଢିବାକୁ ଯାଉଛ ମାନେ ଯୋଉ ଲାଇବ୍ରେରୀ ଯାଉ ସେଇ ଆଗକୁ ହିଁ ମାନେ ବ୍ରହ୍ମେଶ୍ୱର ମନ୍ଦିରର ସେ ତାର ଯୋଉ ଡାହାଣ ପଟେ ଟ ଗଳିଟା ସେଇଠି ହିଁ ତାଙ୍କ ଘର ତାପରେ ସେଇଟା ବି ଏମ ଡବ୍ଲୁ ନୁହେଁ ସେଇ ହଉଛି ଚିଟି ଆପଣ ସେଇଟା ଜାଣିଥାନ୍ତି ମୁଁ ବା ଆପଣଙ୍କୁ କାଲି ସେଇଟା କହିଥିଲି।
ଓହୋ ସରି ସରି ମୁଁ ତ ଭୁଲି ଯାଇଥିଲି ମ ତେ ସବୁ ମାନେ ସମାନ ଲାଗୁଥିଲା ଓହୋ ତାହେଲେ ଆପଣ ଆଜି ଏତେ ଜଲଦି ଆସି କେତେ ଜଲଦି ପଢେଇଲେ ମୁଁ ବି ପୁରା ଆଶ୍ଚର୍ଯ୍ୟ ହେଇଗଲି କି ଇଏ ବା ଆସିଲା କଣ ଖାଇନି ପିଇ ଏମିତି ତାକୁ ଭୋକ ଲାଗୁନି ପଳେଇଲା ୟାର ୟାର କାମ ପ୍ରତି ଏତେ ଭଲ ପାଇବା କେମିତି ଅଛି ମୁଁ ଶୁଣିକି ଆଶ୍ଚର୍ଯ୍ୟ ପୂଜ ପୁରା ହେଇଗଲି।
ହଁ କାଲି ସିନା ବର୍ଷା ହେଇଥିଲା ବୋଲି ଠକିକି ରହିଗଲି ଆଜି ତ ମୁଁ ଯେତେବେଳେ କି ତାଙ୍କ ଘରୁ ବାହାରିଲି ସେତେବେଳେ ବର୍ଷ ପକେଇଲା ମୁଁ ପୁରା ଓଦା ହେକ ଯାଇଥିଲି ତାପରେ ମୁଁ ସେି ପୁରା ଓଦାଳାଇଥିଲା ତାପରେ ଆ ଚ ମଧ୍ୟ ମଯାଇଥିଲା ସେଇଠି ତାପରେ କେହି ତ ପିଲା ଆସିନଥିଲେ ସେ ପର୍ଯ୍ୟନ୍ତ କାରଣ ବର୍ଷା ହଉଥିଲା ବର୍ଷ ଛାଡିଲା ପରେ ମାନେ ପାଞ୍ଚଟାରେ ଟ୍ୟୁସନ ାର୍ଟ ସାଢେ ପାଞ୍ଚଟା ଛଅଟା ବେଳକୁ ଏତ ହେଇଗଲେ ଯେ ସବୁ ତାଙ୍କ କ୍ଲାସ ର ପିଲାମାନେ ପୁରା ଫୁଲ ହେଇଗଲେ ତାପରେ ସେତିକି ଭିତରେ ମଧ୍ୟ ମୁଁ ଶୁଖିକି ବନ୍ଧି ଯାଇଥିଲି ତାପରେ ତାପରେ ଆମ ଆମେ ମାନେ ଆମ ମ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲୁ ଆଉ ଆପଣ କଣ ଶନ ମୁଁ କଣ ଶୁଣଥିଲି ଆପଣଙ୍କୁ ଗୋଟେ ଦୋକାନ ଟି ଅଛି ସେଇଠି କଣ ନଟଙ୍କିଆ ଆଇସ୍କ୍ରିମ ମିଳୁଛି ସେଟା କଣ ଟରେ ମିଳୁଛି ନା ଆପଣ ମିଛରେ କହୁଥିଲେ?
ହଁ ହଁ ସେଠି ନଅ ଟଙ୍କା ଦେଇକି ଦେଲେ ଆପଣ ଆପଣଙ୍କୁ ଆଇସ୍କ୍ରିମ୍ ମିଳିବ। ମାନେ ଦଶ ଟଙ୍କା ଦବାକୁ ପଡିବନି ନଅ ଟଙ୍କାରେ ମିଳିବ ମାନେ ଟଙ୍କାକେ କମ୍ ଟଙ୍କାଟାରେ ଆପଣ ସେଇଠୁ ଚକୋଲେଟ୍ ନେଇ ଆସିବେ। ପାରିବେ କାହିଁକି ନା ଟଙ୍କାଟା ତ ଆଉ କଉ ଦୋକାନୀ ଫେରଉନାହାନ୍ତି ତ ଚକୋଲେଟ୍ ନେଇ ଆସିକି ଖାଇଦେବେ ହେଲେ ଚକଲେଟ ଆଇସ୍କ୍ରିମ ର ଦାାମ ନ ଟଙ୍କା ଚକୋଲେଟ୍ ଫ୍ଲେଭର ମିଳେ ଭାନ ମିଳେ୍ରବେରୀ ମିଳେ ଆଉ ଯଉ ଧଳା ଧଳା କଣ ମିଳେ ଆଉ କଣ ବଟର ସ୍ଚ ର ମିଳେ ସବୁ ଫ୍ଲେଭର ର ଆଇସ୍କ୍ରିମ ଆପଣ ସେ ଦୋକାନରେ ନଅ ଟଙ୍କାରେ ପାଇଯିବେ ଆଉ ଆପଣଙ୍କର ପେଟ ବି ଫୁଲ ହୋଇଇଯିବ ସେଇ ନଟଙ୍କିଆ ଆଇସ୍କ୍ରିମ୍ ଖାଇକି ଆପଣ କେବେ ମୁଁ ଯେତେବେଳେ ଲାଇବ୍ରେରୀରେ ଥିବି ଆପଣ କେବେ ଆସିବେ ଆପଣଙ୍କର ଜି ଟି ସିକ୍ସ ହଣ୍ଡ୍ରେଡ଼୍ ସିକ୍ସ ଫିଫ୍ଟି ନେଇକି ତ ଆପଣଙ୍କୁ ମୁଁ ସେ ଆଇସ୍କ୍ରିମ୍ ମୁଁ ନିଜ ପଇସାରେ ଖୁଆଇବି ଆପଣ ଖାଇବେ ଆଉ ମୋର ପ୍ରଶଂସାରୁ ପ୍ରଶଂସା ପ୍ରଶଂସା ହିଁ କରିବେ ବୁଝିଗଲେ।
ତ ବୁଝିଗଲି ଆଉ ଏବେ ବର୍ଷା ହଉନଥିଲା ବର୍ଷା ଟିକେ କମି ଯାଇଥିଲା ଆଉ ଏବେ ଏ ସେ ବର୍ଷା ହଉଛି ଯେ ଆମର ରାସ୍ତାୁଡାକ ବାହାରିଗଲାଣି ଆଉ ଆପଣ ଯୋଉ କହିଲେ ଆପଣଙ୍କ ଲାଇବ୍ରେରୀ ପାଖକୁ ଯିବି ମୁଁ ଏକୁଟିଆ ଯିବି ନା ଆପଣଙ୍କର ଯୋଉ ସାଙ୍ଗ ନେଇକି ଗଲେ ସେ ମ କାମ କାମ ଆଉ ମତେ ଯାହା ଲାଗୁଛି ସେ କାମ ଅଳପ କରୁଛନ୍ତି ମୋବାଇଲ ରସ ଅଧିକ ଦେଖୁଛନ୍ତି ମୁଁ ଠିକ କହିଲି ନା?
ହଁ କାମଧାମ ନାଁ କଧ ନାଇଁ ଖାଲି ମୋବାଇଲ ଟାକୁ ଧରିକି ଟ ଢଙ୍ଗ ଢଙ୍ଗ ହେଇକି ଆମ ମାନଙ୍କୁ ଖାଲି କହିହଉଛି ମୁଁ କାମ କରୁଛି ତମମାନେେ ଖାଲିରେ ବସଛ ଏମିତି ଯାଉଛି ଆଉ ରିଲସ ଦେଖୁଛି ବସିକି ଏଥିରେ କହିଦେଲେ ତାକୁ ବାଧ ଯାଉଛି ଆଉ ମତେ ଏମିତି ଗାଢେଇକି ଅନଉଛି ଦେଖିଲା ବଳୁ କିଛି କାମ ଁ ଆମେ ଯେତିକି କାମ କରୁଛୁ ଦିନ ଯାକରେ ସେ କିଛି ତାର ଗୋଟେ ପରସେଣ୍ଟ ବି କରୁନାହିଁ ସେଥିରେ ବି ଏତେ ରୋଲ କାଢି ହଉଛି ଛୋ ଛାଡ ତା କଥା ଆଉ କହି କିଛି ଲାଭ ନାହିଁ ସ ତ ସେମିତି ଆ। ଆପଣ ଏବେ କଣ ଖାଇବେ ନା କିଛି ଖାଇବେନି ନା କଣ କରିବେ ଆଉ ଆପଣଙ୍କର ମାମା କୁ ଆପଣ ଆଜି କହିକି ଆସିଛନ୍ତି ନା କହିକି ଆସିନାହାନ୍ତି?
ମୁଁ ତ କହିକି ଆସିି ମୁଁ ଯେତେବେଳେ ଘରକୁ ଆସିଲି ସେତେବେଳେ ଆମ ଘରେ କେହି ନଥିଲେ ଆଉ ଆପ ଘ ଯୋଉ ଆମେ ଯୋଉ ମୋମୋ ଖାଉ ସାଣ୍ଡିଚ ଖାଇବାକୁ ଯାଇ ଥିଲେ ସେଇଠି ମଧ୍ୟ ଖାଲି କାମ କାମ କାମ କାମ ହେଲେ ତାପରେ ତବେଳେ ଘରକୁ ଆସିଲେ ତାପରେ ଯୋଉ ଖାଲି ରିଲସ ଦେଖିଲେ ଆଉ ସେଇଠି ଖାଲି ଆମ ମ ବା ଗଲେ ସେ କାମ କାମ ହଉଛନ୍ତି କିନ୍ତୁ ଘରେ ବସିକି ସେ ରିଲସ ଦେଖୁଛନ୍ତି ଏଇଟା ସତ ନା ନାଇଁ? ହଉ ଏବେ ପାଇଁ ତ ମୁଁ ରଖୁଛି ଆଉ କେତେବେଳେ କଥା ହବା।
ହଁ।